ଅଁ।
କଣ କରୁଚନ୍ତି?
ଏଇଠି ଆ ହଁ ଡ୍ୟୁଟି ରୁ ଅଧା ସାରିକି ଆସଚି ଟିକେ ମୋ ଭଉଣୀ କି ଜର ତ ସିଏ କମୁନି ତାକୁ ନେଇକି ଯିବି। ମେଡିକାଲ ନାମ ମେଡିକାଲ ତାକୁ ଦେଖିକି ଆଣିଲି ପରେ ଛାଡଲି। ଆଉ ଘରେ ଟିକେ ବସଚି ଯିବି ଅବିକା ଆଉ।
ହଁ କୁହନି କୁହନି ଏ ଜର ଥଣ୍ଡା ସବୁ ଘରେ ଘରେ ମୋ ଦିଦି ବି ଏବେ ମୋତେ କଲ୍ କରିଥିଲା ତାକ କୁ ବି ବହୁତ ଜୋରେ ଜର।
ଏବେ ସିଜନ ଚେଞ୍ଜ ନା ମୌସୁମି ଚେଞ୍ଜ ହେଇଚି ତ ବର୍ଷା ବି ଲାଗି ରହିଲା।
ସୂର୍ଯ୍ୟ।
ସେଥିପାଇଁ ଆପଣଙ୍କୁ ବି ତ ବହୁତ ଜୋର ଥଣ୍ଡା
ହୁଁ।
ଦେଶୀ ଅଣ୍ଡା ଖାଆନ୍ତୁ।
ଆଁ?
ଦେଶୀ ଅଣ୍ଡା।
ହଁ ଦେଶୀ ଅଣ୍ଡା ଖାଇଲେ ଭଲ ଅଛି ବଟ୍ ଏଠି କେଉଁଠି ମିଳୁନି ନା ଭୁବନେଶ୍ୱରରେ କୋଉଠି ଯାଇ ଖୋଜିବି?
ହୁଁ ଆଚ୍ଛା।
ଆଉ କ ଆଉ? ଅଛି ଡ୍ୟୁଟିରେ ଅଛି ବର୍ଷା ବର୍ଷା ପାଗ ହେଲେ ବି ଯେଉଭଳି ଦେହ ପା ଖରାପ ହେଉଛି ଇଚ୍ଛା ହଉନି ଆସିବେ ବଟ୍ ଆସିବା ପାଇଁ ବାଧ୍ୟ କଣ କରିବା ଯଦି ରହିଯିବ ପୁଣି ହଇରାଣ।
ହୁଁ ଆଉ କଣ କୁହନ୍ତୁ।
କଲ। ହ
ହ୍ୟାଲୋ।
ହଁ କୁହ।
ଯାନ୍ତୁ ବୁଲିକି ପଳେଇଆସ କୁଆଡେ ଭଲ ଲାଗିବ।
ହଁ ଯିବାର ଅଛି ଆକ୍ଚୁଲି ସେ ଯୋଉ ହଁ ମୋ ମାଉସୀଙ୍କ ଘର ନା ତାଙ୍କ ଝିଅର ବାହାଘର ତ ଯିବାର ଅଛି
ହୁଁ ହୁଁ କୋଉଠିକି ଆସିବେ?
ଏଇ ମାଟିଆ ବଙ୍ଗ ସେଇଠି ମାଟିଆ ମଙ୍ଗଳା ସାଇଟ୍ ଜାଣିଛନ୍ତି କେନ୍ଦ୍ରାପଡ଼ା ଲାଇନ ରେ ମାଟିଆ ମଙ୍ଗଳା ପେଣ୍ଠ ସି ବିଚ୍
ନାଇଁ ଶୁଣିଲା ଶୁଣିଲା ଭଳିଆ ଲାଗୁଛି କହୁ ନାହାଁନ୍ତି ଟିକେ।
ସିଏ ଆରେ ସେଇ ଏଠି ମାଟି ମଙ୍ଗଳା ଯେଉଁ ମାଟି ମଙ୍ଗଳା ଠାକୁରାଣୀ ଅଛନ୍ତି ଯିଏକି ମାନେ ବହୁତ ଭଲ ଆଉ ପଞ୍ଚୁରାଇ ଠାକୁର ସିଏ ବି ଜାଣିଛ ସେ ସେଇପଟରେ ସ ବୁ ମାନେ ସାତ ବାହ ପଞ୍ଚୁରାଇ ମାନେ ପଞ୍ଚୁରାଇ କହିବାକୁ ଗଲେ ପାଞ୍ଚ ପୁଣି ଲାଗି ମାନେ ତା କନା ଯୋଉ ଭଳିଆ ଆମର ଧୁମଧାମ ହେକି ପୂଜା ଫୂଜା ହୁଏ ତାପରେ ତାଙ୍କୁ ନା ସେ ସେଇ ଟାଇମ୍ ରେ କି ଛୁଆଁ ଛୁଇଁ ବି କରନ୍ତିନି ଶୁଣ ଛୁଆଁ ଛୁଇଁ ବି କରନ୍ତିନି ସେଇ ଟାଇମ୍ ରେ।
ହଁ ମୁଁ ତ ଜାଣିଛି ହଁ ହଁ ଶୁଣିଛି। ହୁଁ ହୁଁ।
ଆଉ ପାଇଁ ତ ସି ବିଚ୍ ଜାଣିଥିବ ସେଇଟି ତ ବହୁତ କେନ୍ଦ୍ରାପଡ଼ାର ଯେଉଁଟାକି ସି ବିଚ୍ ସେଇଠି ଅଛି ଆଉ ଏବେ ରିସେଣ୍ଟ ବି ଦେଖିଥିବ ନ୍ୟୁଜରେ ମାନେ ଗୋଟେ ଡଲଫିନ୍ ସେଇଠି ମାନେ ବାତ୍ୟା ବାତ୍ୟାରେ ବାତ୍ଯା ବାତ୍ୟାରେ ଗୋଟେ ଡଲଫିନ୍ ମରିଯାଇଛି। ନ୍ୟୁଜରେ ବାହାରଥିଲା କି ବାତ୍ଯା ଫା ଏ ଯଉଗୁଡା ହଉଚି ଲହଡି ପହଡି ଆସିଥିବ। ପବନ ଫବନ ବାଡେଇ ବୁଡେଇ ହେଇକିରି ବଧି ମରିଥିବ ଆଉ। ହୁଁ। ଆଉ କଣ୍ କୁହନ୍ତୁ? ଆଉ ଆପଣ କଉଠିକାର?
ମୁଁ -ମୁଁ ହଉଚି ।
କେନ୍ଦ୍ରାପଡା ନାଇ? ହଁ ମୁଁ ବି ତ ସେଇ କେନ୍ଦ୍ରାପଡା କଥା କହୁଚି। ଆପଣ କେନ୍ଦ୍ରାପଡାରେ ରହିକିନି ଆପଣ କେନ୍ଦ୍ରାପଡାରେ ରହିକିରି ପେଣ୍ଠ ସି ବିଚ୍ କଥା ଜାଣିନାହାନ୍ତି।
ମୁଁ ପେଣ୍ଠ ସି ବିଚ୍ କଥା ଜାଣିଚି ନା ଜାଣିନି କଣ୍।
ହ ଉଁ- ହୁଁ।
ପେଣ୍ଠ ଆଉ ଭିତରକନିକା। ହାଲୋ।
ହଁ କହୁନାହାନ୍ତି।
ଭିତରକନି ତ ହଁ ଥରେ ମୁଁ ହଁ -ହଁ ଥରେ ମୋ ସାଙ୍ଗଙ୍କ ସହିତ ଯାଇଥିଲି ଥିଲି ମାନେ ବହୁତ୍ ଛୋଟ ଛୋଟ ସମସ୍ତେ କୁହନ୍ତି କି ସେଇଠି ବହୁତ୍ ସାରା କୁମ୍ଭୀର ବୋଲି କିନ୍ତୁ ବହୁତ୍ ଛୋଟ ଛୋଟ କୁମ୍ଭୀର ଆଉ ଏତେଟା ବି କିଛି ବି
ମାନେ ଆଉ ଯିଏ ଯଉ ବଡ କୁମ୍ଭୀର ଯିଏ ବଉଳା କୁମ୍ଭୀର ସିଏ ମରି ଯାଇଥିଲା ଠିକ୍ ଅଛି। ତାର ହାଡ ବି ଆଜି ଯାଏ ସେଟା ପୁରା କାଚ ଅଛି ଆଉ ବହୁତ୍ ପ୍ରକାର ସାପ ବି ଆପଣ ଦେଖିପାରିବେ ସେଠି ବହୁତ ପ୍ରକାର ସାପ୍ ତ ସେସବୁ କାଚ୍ ସବୁ ଏମ୍ ରେ ସବୁ ପସିକି ରହିଚି ସେଇଟା ଗୋଟା ଆ-ମାନେ ମ୍ୟୁଜିୟମ୍ ଟାଇପ୍ ର ହେଇଚି।
ଆଛା -ଓଡିଶାରେ କହିବାକୁ ଗଲେ ତ ଆମର ଏଇ ଭୁବନେଶ୍ୱରରେ ଜାଣିଥିବ ନନ୍ଦନକାନନ ଯଉ ଭଳିଆ ଆମର ଭିତରକନିକା ସେମାନେ ନନ୍ଦନକାନନ ପୁରା ବଡ ଟା ପୁରା ମାନେ ଆ-ଇଏରେ ଆଉ ସେଠି ବି ତ ବହୁତ୍ ଭଲ ଭଲ ମାନେ ହାତୀ, ଜଇରଆଫ୍ ବୁ ବହୁତ୍ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ସବୁ କିଛି ଯାଇଚନ୍ତି ନନ୍ଦନକାନନ୍ ଯାଇଚନ୍ତି?
ମୁଁ ନାଇ।
ଆଉ ଆସ କେବେ ବୁଲି ଯିବା ନନ୍ଦନକାନ ଆଉ। ସେଠିକାର ନା ମଙ୍କି ସବୁ ଦେଖିବ ମାଙ୍କଡ ଗୁଡାକ ବହୁତ୍ କ୍ୟୁଟ୍ କ୍ୟୁଟ୍ ମାଙ୍କଡ। ରେ ତମେ ଏମିତି ଠିଆ ହେଇଥିବ ତମ ପାଖୁ ଛଡେଇ ଛଡେଇ ନେଇଯିବେ। ତାପରେ ଏମିତି ଡେଇଁ ଡେଇଁକି ଯାଉଥିବେ ପୁରା ସୁନ୍ଦର୍ ଲାଗେ ଦେଖିବା ପାଇଁ। ଆଉ ସେଠି ତ ବହୁତ୍ ସାରା ଦୋଳି ହେଲା ମାନେ ୱାଟର ପାର୍କ ହେଲା ବହୁତ୍ ସୁନ୍ଦର୍ ସୁନ୍ଦର୍ ମାନେ ସେ ୱାଟର୍ ପାର୍କରେ ସବୁ ବଗ ଫଗ ସବୁ ଆଉ ଜାଣିଚ ନା ଜଳହସ୍ତି ଯଉମାନେ ସବୁ ସେଠି ସେଇଭଳି ବି ଅଛି ଆ ଆଉ ସବୁଠାରୁ ବଢ଼ିଆ କଥା ହେଲା କଣ? ତମେ ଆରାମ୍‌ ସେ ଯାଇକିରି ସେଠି ମାନେ ଶୋଇ ଯୋଉ ଆମର ମାନେ ଗୋଟେ ୱାଟର୍ ପାର୍କ ଅଛି ସେଠି ସୁଇମିଂ ଯୋଉ ଆମର କଣ କହନ୍ତି ହେଟା ଅ ଯୋଉ ଚଲାନ୍ତି ବୋଟିଂଙ୍ଗ୍। ବୋଟିଂଙ୍ଗ ବି ସେଠି କରିପାରିବ, ହଁ ବହୁତ୍। ବଢିଆ ବ ବହୁତ ମଜା ଲାଗେ ଯାଇଛ ନନ୍ଦନକାନନ ଯାଇକି ବୋଟିଂଙ୍ଗ କେବେ କରିଚ?
ନାଇଁ ବହୁତ ଇଚ୍ଛା କରୁଛି କିନ୍ତୁ ଯାଇନେଇ।
ହଁ ବୋଧେ ତ ମୁଁ ଫାଷ୍ଟ ଫାଷ୍ଟ ଯାଇଥିଲି ପୁରା ଡ଼ର ଲାଗୁଥିଲା କିନ୍ତୁ ତାପରେ
ହ
ଆଁ ଭଲ ଲାଗିଲା ମାନେ ବସିକିରି ମାନେ ଗୋଟେ ଦିଇଟା ରାଉଣ୍ଡ ମାରିଲା ପରେ ଦେନ୍। ଟିକେ ମାନେ ଡ଼ର କୋଉଠି ଉଭେଇଗଲା ଭଲ ଲାଗେ। ବୋଟିଂଙ୍ଗ କଲେ, ହଁ ଯାଇଥିଲି ବା।
ତୋ ବୋଉ?
ଏଇ ଯାଇଥିଲି ଦି ବର୍ଷ ତିନି ବର୍ଷ ତଳେ।
ହଁ ମୋ ସ୍ୱାମୀ ବି ସେତଳେ ଯାଇଥିଲେ।
ନାଇଁ ନାଇ ମୋ ମାମାଙ୍କ ସହିତ ଯାଇଥିଲି।
ଓହୋ।
ଗୋଟେ ମୁଁ ଯୋଉଠି ରହୁଥିଲି ନା ସେ ଗୋଟେ ଆଣ୍ଟି ହେବେ ତ ତାଙ୍କରି ସାଙ୍ଗରେ ଆସିଥିଲି। ଏ ଯୋଉ ଆମର ଗୋଟେ ଏଇଠି କ ଟକରେ ଗୋଟେ ତାଙ୍କର ଭଉଣୀ ଘର ଥିଲା ତ ଆମେ ଆସିଥିଲୁ ଏମତି ବୁଲିବାଲି। ତାଙ୍କ ଝିଅ ଆସିଥିଲେ, ମୁଁ ଆସିଥିଲି, ଆଉ ସିଏ ଆସିଥିଲେ ଆମେ ବୁଲିବାଲିକି ଯାଇଥିଲୁ।
ହୁଁ, ହୁଁ।
ହଁ, ହଁ ଆଉ କଣ କହ?
ଆଉ କଣ? ହଁ
ଆଉ କଣ କୁହ? ହ୍ୟାଲୋ।
ହଁ
କଣ ନାହିଁ?
ହୁଁ କୁହ।
ଆଉ ଏତିକି ତ ଏବେ ତ ମାନେ କହିବାକୁ ଗଲେ ଭୁବନେଶ୍ୱର ଆସିକିନା ଦି ବର୍ଷ ହେଲାଣି ଷ୍ଟେ କଲିଣି ବଟ୍ ମାନେ ଏମିତି ଅଁ କୋଉଠି କେତେଟା ବୁଲିବାକୁ ଯାଇନି ବାସ୍ ମାନେ ଯାଇଯାଇ ମୋ ମମିଙ୍କ ସହିତ ଯାଏ। ତ ମନ୍ଦିର ଫନ୍ଦିର ହେଲା କି କଣ?
ହ
ବାସ୍ ସେତିକି ଜାଗା, ନହେଲେ ବହୁତ ଭୁବନେଶ୍ୱରରେ ମୁ ବହୁତ୍ ଜାଗା ଯାଇଛି ଯୋଉଗୁଡ଼ାକ ବୁଲିବାର ଅଛି।
ହ
ତୋ ସ୍ୱାମୀ ଆସିଲେ ତାଙ୍କ ସହିତ ଯିବୁ। ହ୍ୟାଲୋ, ସ୍ଵାମୀ ଆସିଲେ ତାଙ୍କ ସହିତ ଯିବ ଏକା ଯାଇହବନି ନା, ସିଏ ବି ମତେ ଛା ଛାଡ଼ନନ୍ତିନି ବି କୁଆଡ଼େ
ହୁଁ, ହୁଁ।
ହୁଁ
ଆଛା।
ଆଉ କଣ କୁହ। ଆଉ। ଆଉ ଆପଣ ଜଉ ଏବେ ଗୋଟେ। ମାନେ ଜାଣିଚନା ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ୍‌ ଗୁଡ଼ା ଫିଲ୍ମ ଆସିଲାଣି ଯେଉଁଟାକି ମାନେ। ହ୍ୟାଲେ।।। କଣ ଭୂତର ମାନେ ଗୋଟେ ଯାଇଥିଲା ତ ଆମର ଗୋଟେ ବୋଉ ଭୁତ ହେଲା। ମନ୍ତ୍ରମୁଗ୍ଧ ହେଲା।
ମନ୍ତ୍ରମୁଗ୍ଧ ସେଟାକୁ କାଟ। ସେ ବୋଉ ବୁଟୁ ଭୁତ ପୁରା ୱାଲ୍ଡର ମାନେ ସବୁଥିରେ ଏବେ। ହଁ କେତେ କରୋଡ଼ ଗୋଟେ ହେଇଯାଇଛି।
ମାନେ ଏଇଟା କଣ ମନ୍ତ୍ରମୁଗ୍ଧ ଠାରୁ ଭଲ ହେଇଥିଲା?।
ହୁଁ ହଁ ବହୁତ ତା ଲାଷ୍ଟ୍ ସିନ୍ ଟା ଯେହେତୁ ମା। ପୁଅ ଯେହେତୁ ଥିଲେ ଆଉ ସିଏ ସେ। ତ ହିଟ୍ ହବ ତ ହବ। ତାପରେ ବି ଏବେ ଟିକେ ଡିମାଣ୍ଡ୍ ଚାଲିଲାଣି ବାବୁସାନ୍ ର।
ସମସ୍ତଙ୍କର କହିଆକୁ ଗଲେ ୟୁନିକ୍ ୟୁନିକ୍ ରୋଲ ପୁରା ମାନେ। ଯୋଉଟା କି ଆମେ ସେ। ମାନେ ସେ। ମାନେ ତାଙ୍କୁ ସେଇଭଳିଆ ଗେଟପ୍ ରେ କୋଉ। ସିନେମାରେ ବି ଆମେ ଦେଖିନୁ। ମାନେ ପୁରା ହି।
ହଉ ଲାଷ୍ଟ୍। ଲାଷ୍ଟ ମୋମେଣ୍ଟରେ ଯେତେବେଳେ ବାବୁସାନ୍ ଭୂତ ହେଇଯିବ ସେଇଟା ବେଶୀ ଡର ଲାଗିବ ଟିକେ। ଆଉ ସେଇଟା ବି ଯୋଉ ମୋ। ଦୁଇଟା ଯୋଉ ଜାଗାରେ ହେଇଛିିଵି ଭଲ ଜାଗାାରେ ହେଇଛି। ଆଉ ଏବେ ଆଉ ଗୋଟେ ଆସିବ ଯୋଉଟା ଚାଲିଛି ପ୍ଲାନିଂ ଚାଲିଛି ଆର ବର୍ଷ। ଦୁର୍ଗାପୂଜାରେ ଆସିବ ସେଇଟା। ତା ପାଇଁ ପ୍ଲାନିଂ ଚାଲଛି ସେ ଗୋଟେ ଠାକୁରଙ୍କ ଉପରେ ଆସିବ ଗୋଟେ ହିନ୍ଦୀ ସିରିଏଲ। ସେ ସାରୁ ସହିତ ରହିବ ସେ ପରିବା।
ହଁ। ହଁ ଏବେ ବି ଓଲିଉଡ। ବଲିଉଡ୍ ଇଣ୍ଡଷ୍ଟ୍ରିରେ ସବୁ। ମାନେ ଏବେ ଏବେ ସବୁ କିଛିଏଇଭଳିଆ ହିଁ ସିନେମା ପୁରା ଟମ୍ ହଁ।
ଚାଲିଲାଣି ଏବେ। ଏବେ ରିସେଣ୍ଟ ଗୋଟେ ଆଣିଛି ଗୋଟେ। ବେଷ୍ଟ୍ ଆକ୍ଟର୍।
ହଁ।
ସବୁଥେରେ ସେ ଆଣୁଚି। ହଁ।
ଆଉ କଣ କହ। ହଁ।
ହଁ ତ ଆମର ଆଜି ମେଡିକାଲ୍ ବହୁତ୍ ଭିଡ ବହୁତ୍ ପେସେଣ୍ଟ୍।
ହଁ ଆଜି ମନଣ୍ଡେ ଟା ନା।
ହଁ ଆମର ବି ତାପରେ ଟିକେ ଷ୍ଟାଇକ୍ ଚାଲିଥିଲା ଡକ୍ଟର୍ ମାନଙ୍କର। ତିନ ଚାର ଦିନ ଉପରେ ହେଇଗଲା ଷ୍ଟ୍ରାଇକ୍ ଚାଲୁଥିଲା ଗୋଟେ ହପ୍ତା ତାପରେ ବି ସେମାନେ ସବୁ ମଲ। ତ ସନଣ୍ଡେ ରହୁଛି ନା। ତ ସେମାନେ ଯୋଉମାନେ ସବୁ ରହିଯାଇଥିଲେ ସେମାନେ ଯାଇକି ପଳେଇଆସିଲେ ଆଜିର ପେସେଣ୍ଟ ଆଡ୍ ହେଇଗଲେ। ଆରେ ବୋଉ ମୋ ଭଉଣୀକୁ ବି ଜର ହେଇଛି।
ମାନେ ଏବେ ଦିଇ ତିନ ଦିନ ହେଲାଣି ବନ୍ଦ ଥିଲା ବୋଧେ।
ବହୁତ୍ ହପ୍ତେ ଖଣ୍ଡେ ହବ ଥିଲା।
ଆଚ୍ଛା ଆପଣଙ୍କର ଅଲଟ୍ରାସାଉଣ୍ଡ୍ ରହୁଛି?
ଅଲଟ୍ରାସାଉଣ୍ଡ୍ ମେସିନ୍ ରହୁଛି ଖାଲି ଯୋଉମାନେ ପେଗ୍ ନେଟ୍ ଅଛନ୍ତି ସେମାନଙ୍କର ଅଲଟ୍ରାସାଉଣ୍ଡ ହଉ ଚି ବାକି ସବୁ ବାହାରେ ହୋଉଛି ଆଉ
ହଁ ଭଲ ସେଇଠୁ ବି ତମକୁ କିଛି ଜାଣିବା ପା ବହୁତ କିଛି ମିଳୁଥିବ ନାଇ?
ହୁଁ -ହୁଁ ବହୁତ କିଛି ଜାଣି ହୋଉଛି କିନ୍ତୁ ମ କହିହବନି ନା
ହଁ।
ଖାଲି ପିଲାର ୱେଟ୍ ଓଜନ ପିଲାକୁ କଣ କେମିତି ଅଛି ବାସ୍ ସେତିକି ଆମର କହିବା ଯୋଉଟା କି ଶକ୍ ହୋଉଛି ସେ ଏଠି ଆମେ କହିପାରିବୁ ଆଠୁ ଅଧିକା ଆମେ କିଛି କହିପାରିବୁନି। ପିଲା ଭଲ ଅଛି ବୁଲୁଛି କି ନାଇଁ ପିଲାର ୱେଟ୍ କଣ? ଏମିତି ସବୁ ଆଉ।
ଆଚ୍ଛା, ଆଚ୍ଛା। ଆଉ କଣ? ଭଲ ତମ ଗଭର୍ଣ୍ଣମେଣ୍ଟରେ ଚାକିରି ହେଇଯାଇଛି ପିଲାମାନେ ତ କେତେ ହାର୍ଡ଼ୱାର୍କ। କରୁଛନ୍ତିାଏଇ ଗଭର୍ଣ୍ଣମେଣ୍ଟ ଚା
ଗଭର୍ଣ୍ଣମେଣ୍ଟରେ କଣ ମ ଏଇ ବା ପୁଣି କଣ ଚାଲିଲାଣି ପୁଣି ସେ ଡାକିଛନ୍ତି, ପୁଣି ଆମେ କଟକ ଯିବୁ। ସେଠି ଆମର ଆଉଥରେ ଡିସ୍କସନ୍ ହବ ଆଉ ଥରେ ରିଜ୍ ଯଇନିଙ୍ଗ୍ ହବୁ ବହୁ ପାଲା ହେଲାଣି ଆମ ମୁଣ୍ଡ ସବୁ କିଛି କାମ କରୁନି।
ନିୱ ଏ ଜିନ୍ସ୍ ଦେଇ।
ହୁଁ -ଉଁ -ଉଁ -ଉ-ମୋ ଏଜେନ୍ସି ପାଇଁ ସିଏ ବୋହୁତ୍ ଲଫଡା କଲାଣି, ମୋ ମୁଣ୍ଡ କାମ କାମ କରୁନି ଆଉ।
ହୁଁମ୍।
କଣ ହବ କଣ ନାହିଁ ମୁଣ୍ଡ କିଛି ଆଉ କାମ କରୁନି।
ହୁଁ ଉଁ। ଆଉ ଆଉ କଣ କୁହ।
ଆଉ କଣ କହିବି ଯାଉ ଯିବି ଅଫିସ୍ ଯିବି ଆଉ।
ଏବେ ଯିବେ ତା ମାନେ ଘରକୁ ଯାଇଥିଲେ ନାଇଁ?
ହଁ କାମ